ହଁ, କଣ କରୁଛନ୍ତି ଆପଣ
ନାଇଁ, ମୋର ଏବେ, ମୁଁ ବସିକି ଛୋଟ ବେଳ ର ସ୍ମୃତି ଟା କଥା ଭାବୁଥିଲି, ମାନେ, ଛୋଟବେଳେ କେମିତି କେମିତି ମୁଁ ସ୍କୁଲ ଯାଉଥିଲି। ଆପଣ ବି ତ ଛୋଟବେେଳେ ସ୍କୁଲ ଯାଉଥିବେ? ସବୁ ଗୋଟେ ଗୋଟେ ଅଲଗା, ମାନେ, ପିରିୟଡ ହୁଏ। ମାନେ, ଫାଷ୍ଟ ଆମର ହୁଏ, ଯେମିତି ଗଣିତ, ତାପରେ ମାତୃଭାଷା, ମାନେ ଓଡିଆ ବାଜୁ ତାପରେ ବିଜ୍ଞାନ, ତାପରେ ତାପରେ ଇଂରାଜୀ, ତାପରେ ସାମାଜିକ ତାପରେ ସାଧାରଣ ଜ୍ଞାନ, ତାପରେ ନୀତି ଶିକ୍ଷା, ତାପରେ ସବୁ ଶନିବାର ଆଉ ଶୁକ୍ରବାର ଥାଏ ଖେଳ ବିଷୟରେ ରେ, ସେଇଗୁଡାକ ବିଷୟରେ ଆପଣଙ୍କୁ ଭଲ ଲାଗେନି? ଏଇ ସବୁ କଥା ଭାବିଲା ବେଳକୁ।
ହଁ, ମତେ ଭଲ ଲାଗେ, ଆଉ ଯୋଉ ଆମର ଯୋଉ ବିଜ୍ଞାନର, ବିଜ୍ଞାନର ଯୋଉ ବିଷୟ ଗୁଡାକ ଥିଲା, ସେ ବିଷୟ ଗୁଡାକ ବହୁତ ଭଲ ଲାଗେ। ଆଉ, ସେ ବିଷୟ ଗୁଡାକ, ମାନେ, ମାନେ, ସବୁତକ ପରୀ ଠିଆ କରି ତା, ପାଇଁ ଥିବ। ତାପରେ, ସ୍କୁଲ ରେ ବି ସେମାନେ ସବୁ ଆମ ଆଗରେ ସବୁ ପରୀକ୍ଷା କରିବେ, ଆଉ ସେଗୁଡ଼ାକ ବେଳେ ବେଳେ ଲାଗିବ କି, ଏଗୁଡ଼ାକ ସବୁ ମ୍ୟାଜିକ୍। କିନ୍ତୁ ସେଗୁଡ଼ାକ ମ୍ୟାଜିକ୍ ନଥିବ, ସେଗୁଡ଼ାକ ବିଜ୍ଞାନର ଗୋଟେ ଗୋଟେ ପାର୍ଟ ଥିବ। ତ, ହେଇଗୁଡାକ ବହୁତ ଭଲ ଲାଗେ ମୋର। ଏବେ ବି ଗୋଟେ କଥା ମନେ ଅଛି। ଆମର ଯେତେବେଳେ ଏଇଟ କ୍ଲାସରେ ଫାଷ୍ଟ ବିଷୟ ପଢ଼ାଇଥିଲା, ମାନେ, ସେ ବିଷୟର ନାଁ ଟା ତମର ଭଲରେ ମନେ ନାହିଁ, କିନ୍ତୁ ସେଟା ବୋଧେ ଥିଲା ଜୀବ ଜଗତ ର ଅନୁସ୍ୱଶୋଣ ଥିଲା।
ନାଇଁ, ନାଇଁ, ସେଇଟା ଥିଲା କଣ କହିଲେ? ଚାଷବାସ ବିଷୟରେ
ନା, ନା, ସେଇଟା ଥିଲା ଯୋଉ, ମାନେ, ଲାଇଫ ସାଇନ୍ସରେ। ଏଇଟା ମୁଁ ଯୋଉ ଭୌତିକ ବିଜ୍ଞାନ କଥା କହୁଛି, ଭୌତିକ ବିଜ୍ଞାନର ଏଇଟା ଫାଷ୍ଟ ବିଷୟ ଥିଲା। ଆଉ, ମାନେ, ଯୋଉ ଜୀବ ବିଜ୍ଞାନର ଯୋଉଟା ଥିଲା, ତ ସେଇଟା ଗ ପତ୍ର ବିଷୟରେ ସେଗୁଡ଼ାକ ସବୁ ମେ ପ୍ରୋଜେକ୍ଟ ଦିଆ ହଉଥିଲା, ସେଗୁଡାକର ମୋର ଏତେ କିଛି ମନେ ନାହିଁ। ସେଇଟା ଯୋଉ ଥିଲା ଭୌତିକ ବିଜ୍ଞାନର ଫାଷ୍ଟ ବିଷୟ, ସେଇଟା ମାନେ ସେଇଟା ପୁରା ପରୀକ୍ଷା କରିବାକୁ ଦେଇଥିଲା ପରି ପରୀକ୍ଷା କେମିତି କରିବ, ପରୀକ୍ଷା କଲା ପରେ ସିଦ୍ଧାନ୍ତ ଯଉ ବାହାରିବ, ମାନେ ଏତେ ଭଲ ଭଲ ବିଷୟ ଦେଇଥିଲା ସେତେବେଳେ। ଆଉ ଏବେକାର ପିଲାମାନେ ତ ଛାଡ଼, ସେମାନେ ବହି ଯେତିକି ପଢ଼ୁନାହାନ୍ତି, ମୋବାଇଲ ସେତିକି ଚଲଉ ଚନ୍ତି, ତାପରେ ସେମାନ ଆମ ମାନଙ୍କର ଯୋଉ ବିଷୟ ଥିଲା, ତାପରେ ତା ପର ବିଷୟ ଯୋଉ ଅଣୁଜୀବ ଥିଲା, ଅଣୁ ଜୀବରେ ମାନେ ଯୋଉ ସବୁ ଚିତ୍ର ହୁଏ, ଡାଇଗ୍ରାମ ବହୁତ ଥିଲା। ମାପରେ ସେଇ ଯୋଉ ସେଇ ଚିତ୍ର ଗୁଡାକ କରିଆକୁ ବି ଭଲ ଲାଗେ ତାପରେ ଯୋଉ ଫାଷ୍ଟ ବିଷୟର ଯୋଉ ଥିଲା ଆମ ଆମ ବେଳେ ସେତେବେଳେ ଯୋଉ ବିଜ୍ଞାନ ବହି ନ ଥିଲା ଜିଜ୍ଞାସା ସେତେବେଳେ ଯୋଉ ଜିଜ୍ଞାସା ବହି ଥିଲା ସାର ଫାଇଷ୍ଟ ବିଷୟରେ ଖାଲି ଦେଇଥିଲା କି ମାନେ ତମେ ବିଜ୍ଞାନ ବିଷୟରେ କେମିତି ଜାଣିବ ଜିଜ୍ଞାସା ମାନେ ତ ମାନେ ସବୁ ମାନେ ଜାଣିବା ସେଇ ଯୋଗୁରୁ ମାନେ ଜିଜ୍ଞାସା ବିଷୟରେ ଯୋଉ ଜାଣିବା ମାନେ ବିଜ୍ଞାନ ବିଷୟରେ ସବୁ ଜାଣିବାର ଯୋଉ ମାନେ ସେତେବେଳେ ଯୋଉ ଇଚ୍ଛା ଟା ଥିଲା ସେଟା ବହୁତ ଭଲ ଲାଗୁଥିଲା ତାପରେ ଏବେ ଯୋଉ ସବୁ ହଉଛି ଯୋଉ ବିଜ୍ଞାନ ମାଳା ହଉଛି ବିଜ୍ଞାନ ମେଳାରେ ସମସ୍ତେ ଯୋଉ ଭାଗ ନଉଛନ୍ତି ମୁଁ ବି ଥରେ ଯାଇଥିଲି ବିଜ୍ଞାନ ମେଳା କୁ ସେଇଠି ସମସ୍ତେ ମ୍ୟାଥ ର ବି ବିଜ୍ଞାନ ମେଳା ନଉଥିଲେ ସେମାନେ ବି ମୁଁ ବି ଥରେ ବିଜ୍ଞାନ ମେଳା ନେଇଥିଲି ମ୍ୟାଥ ର ନେଇଥିଲି ସାଇନ୍ସର ବି ବହୁତ୍ ସାରା ନେଇଚି ଆଉ ସେଇ ସେଥିରେ ମୋର ଘରେ ବି ବହୁତ୍ ସାରା ସା ସାଇନ୍ସ ର ଯୋଉ ନେଇଥିଲି ବିଜ୍ଞାନ ମେଳା ତାପରେ ଯୋଉ ଗଣିତର ଯୋଉ ବିଜ୍ଞାନ ମେଳା ନେଇଥିଲି ମୋର ସେଇଥିରେ ସବୁ ମାନେ ବହୁତ ଅଛି ପ୍ରାଇଜ ଗୁଡାକ ତାପରେ ଇଂଲିଶ ର ତ ଇଂଲିଶ ମିଡିୟମରେ ହିଁ କୁହନ୍ତି କାରଣ ମୁଁ ତ ଓଡିଆ ମିଡିୟମ ରେ ପଢୁଥିଲି ତାପରେ ଆମର ପ୍ରାଇଜ ଟା ସବୁ ଯୋଉ ଦିଆ ହଉଥିଲା ସେତେବେଳେ ଯୋଉ ଦଉଥିଲେ ସବୁ ଶିଶୁ ଦିବସ ରେ ଦଉଥିଲେ। ତାପରେ ଯୋଉ ଅଣୁଜୀବ ବିଷୟରେ ଯୋଉ ଥିଲା ସବୁତକ ଚିତ୍ର ଗୁଡାକ ସେଗୁଡାକ କରିଆକୁ ବି ବହୁତ ଭଲ ଲାଗୁଥିଲା ତାପରେ ଫାଷ୍ଟ ବିଷୟ ର ଯୋଉ ଥିଲା ଯୋଉ ଗୋଟେ ଥିଲା ମାନେ ସବୁ ବିଷୟ ଭିତରେ ମାନ ଫା ମାନେ ସେଇ ବହିର ଫାଷ୍ଟ ରୁ ଲାଷ୍ଟ ଯାଏ ଯେତିକି ବିଷୟ ଅଛି ଫାଷ୍ଟ ବିଷୟରେ ସେଇଟା କେମିତି କଣ ଅଛି ଖାଲି ଟିକେ କହିଦେଇଥିଲା ସେଇଥିରେ ଗୋଟେ ବିଷୟଟା ଥିଲା ଆମର ମାନେ ତରଳ କଠିନ ଗ୍ୟାସ। ସିଏ ଆଉ ଆଉ କ ଯୋଉ ଏଇ ଯୋଉ ତିନିଟା ଅଛି କଠିନ ତରଳ ଗ୍ୟାସିୟ ମାନେ କଠିନରେ ସବୁତକ ଅଣୁ ଜୀବ ଗୁଡାକ ପୁରା ଲାଗି ଲାଗି ଲାଗି ଲାଗି ରହିବେ ମାନେ ଟିକେନାକୁ ବି ଗ୍ୟାପ ରହିବନି ସେଇ ଯୋଗୁରୁ ସେ ପଦାର୍ଥ ଟା ପୁରା ଟାଣ ହେଇକି ରୁହେ କାରଣ କଣିକା ମାନଙ୍କର ତ ପୁରା ହାଡ଼ ହେଇକି ସେ ମାନେ କଣିକା ମାନେ ଲାଗି ଲାଗି ରହିଲେ ସେଇଟା ବହୁତ ହାର୍ଡ ହେଇଯାଏ ଆଉ ସେଇ ଜିନିଷ ଟାକୁ ଜଲଦି ଭାଙ୍ଗି ବିି ହୁଏନି। ଯେମିତିକି ବରଫ ବରଫଟା ଯୋଉ ଯେତେବେଳେ ଆମେ ଫ୍ରିଜରେ ରଖୁଛନ୍ତି ସେ ବରଫର ଯୋଉ କଣିକା ଗୁଡାକ ସବୁତକ ଯୋଉ ଲାଗି ଲାଗି ଲାଗି ଲାଗି ରହିଯାଉଛି ସେ ବରଫ ଟା ପୁରା ହାର୍ଡ ହେଇଯାଉଛି ତାପରେ ଆଉ ଗୋଟେ ଯୋଉ ରହିଲା ତରଳ ତରଳ ପଦାର୍ଥରେ ସବୁତକ କଣିକା ଗୋଟେ ଛାଡିକି ଟିକେ ଗ୍ୟାପ୍ ପୁଣି ଛାଡିକି ଟିକେ ଗ୍ୟାପ୍ ଗ୍ୟାପ ରହି ରହି ଟିକେ ଏମତି ରହୁଛି ତା ସେଇ ଯୋଗୁରୁ ସେଇ ପଦାର୍ଥ ଟା ତରଳ ହେଇଯାଉଛି ତାପରେ ଗ୍ୟାସିୟ ଯୋଉ ରହି ହେଲା ଗ୍ୟାସିୟରେ ଗୋଟେ କଣିକା ଆଗେରେ ଥିଲେ ଗୋଟେ କଣିକା ତାର ବହୁତ୍ ଦୂରରେ ଏମିତି ହେଇକି ସବୁ ଯୋଉ ଥିଲା ସେ ଗ୍ୟାସିୟର ରେ ସେ ଯୋଉ ବାମ୍ଫ ଟା ବାହାରୁଥିଲା ସେଗୁଡାକ ସବୁ ତକ ଯୋଉ ମାନେ ବାମ୍ଫ ହେଇକି ପୁରା ବାହାରିଯାଏ ଆଉ ସେଇଟାକୁ ଆମେ ଗ୍ୟାସିୟ କହୁଥିଲେ କିନ୍ତୁ ଏବେ କାର ଯୋଉ ପିଲାମାନେ ଏତେ ତ ବହି ସେମାନେ ପଢୁନାହାନ୍ତି ସେ ଯୋଗୁରୁ ସେ ମାନେ ଏତେ ବିଷୟରେ ବି ଜାଣି ନାହାନ୍ତି ଯଦି ସେମାନେ ବହି ଯଦି ମୋବାଇଲ ଅଳ୍ପ ଦେଖିକି ଯଦି ବହି ପଢିବେ ତାହେଲେ ତାଙ୍କ ପାଇଁ ବହୁତ୍ ଭଲ ହବ।
ହଁ ଏଇଟା ତ ଆପଣ ଯାହା କହିଲେ ମୁଁ ଆପଣଙ୍କ ସହିତ ଏକମତ କାହିଁକି ନା ଆଜି କାଲି ପିଲାମାନେ ଆଉ ମାନେ ସେତେବେଳେ ଫୋନ କଣ ଜାଣିନଥିଲୁ ଫୋନ ବିଷୟରେ କିଛି ଜାଣି ହିଁ ନଥିଲୁ ଏବେ ଆଜିକାଲି ଛୁଆ ମାନଙ୍କ ଏ ଅଭିଭାବକ ମାନେ ମଧ୍ୟ କହିବେ କି ଆମ ଛୁଆ ପାଠ ପଢିବେ କହିକି ଫୋନ ଧରାଇ ଦଉଛନ୍ତି ଆଉ ସିଏ ପାଠ ପଢୁନାହାନ୍ତି ଆପଣ ଏଇ ଗୋଟେ କଥାଟା ମତେ ଭଲ ଲାଗ। ହେଲା ଜିଜ୍ଞାସା ଜାଣିବାର ଇଚ୍ଛା କୁ ଜିଜ୍ଞାସା କୁହାଯାଏ ଯେମିତି ବୈ ବିଜ୍ଞାନ ବିଷୟ ହେଉଛି ଜାଣିବାର ଇଛା ମାନେ ଏତେ ଭଲ ଲାଗେ ସବୁ କଥା ନୂଆ ନୂଆ କଥା ଜାଣିବାକୁ ତ ସେଇଥିପାଇଁ ମତେ ବିଜ୍ଞାନ ପଢିବାକୁ ଭଲ ଲାଗେ ଆହୁ ରହିଲା କ କଠିନ ତୈଳ ଗ୍ୟାସିୟ କଥା ଏତେ ଛୋଟ ଜିନିଷ ହେଲେ ଏଯାଏ ବି ମାନେ କଠିନ ତୈଳ ଗ୍ୟାସିୟ କଥା ଶୁଣିଲା ମାନେ ମତେ ବହୁତ ହସ ଲାଗେ କାହିଁକି ନା କାହିଁକି ନା ସେଇଟା ଗୋଟେ ଆମେ ଆଜି ବୁଝୁଛେ ତାର ମୂଲ୍ୟ କିନ୍ତୁ ଆଗରୁ କଣ ମାନେ ଛୋଟବେେଳେ ଭାବୁଥିଲା ହଁ ଗୋଟେ କଠିନ କଣ ଗୋଟେ ଅଛି ତରଳ କଣ ଗୋଟେ ଅଛି ଆଉ ଗ୍ୟାସିୟ କଣ ଗୋଟେ ଅଛି ପୁଣି ତାଙ୍କ ବିଷୟରେ ବି ଆହୁରି କେତେ କଣ ଥିଲା ଯେମତି କଣିକା ମାନ ପୁରା ଶକ୍ତ ହେଇକି ମାନେ ଆକର୍ଷଣ କରନ୍ତି ଟିକେ ମାନେ ଇଏ କରନ୍ତି ତଳରେ ଟିକେ ଭଲସେ ଆକ୍ ଆକର୍ଷଣ କରନ୍ତିନି ଆଉ ଗ୍ୟାସିୟରେ ପୁରା ମାନେ ବାହାରିକି ପଳାନ୍ତି ମାନେ ଆମେ ତରଳକୁ ଯୋଉ ପାତ୍ରରେ ରଖିବା ସେ ପାତ୍ରକୁ ମାନେ ତରଳ ଟା ବ୍ୟାପିଯିବ ଗ୍ୟାସିୟ ରେ ତ ପୁରା ଉପର ତଳ ସବୁଆଡେ ବ୍ୟାପିଯିବ ଯୋଉ ରଖନ୍ତି ଆଉ କଠିନ ଯାହା ହଁ ଯେମିତି ତାର ଆକାର ଆୟତନ ଥିବ ସେମିତି ହିଁ ରହିବ ଏଇ ସବୁ ଛୋଟ ଛୋଟ ଜିନିଷ ହେଲେ ଆଜିକାଲି ବଡ ହେଲା ପରେ ଯେତେବେଳେ ମୁଁ ପ ମହାବିଦ୍ୟାଳୟରେ ପଢୁଥିଲି ସେତେବେଳେ ଏଇ ସବୁ କଥାର ମହତ୍ୱ ମୁଁ ବୁଝିବାକୁ ପାଇଲି ଆଉ ହଉଛି ଗ ଛ ଗଛ କେମିତି ହେଉଛି ଖାଦ୍ୟ ପ୍ରସ୍ତୁତ କରେ ଏଇ ଯୋଉ ଆଲୋକ ସଂଶ୍ଲେଷଣ ପ୍ରକ୍ରିୟା ଆପଣ ତ ଜାଣିଥିବେ ମତେ ଟିକେ କହିଲେ?
ହଁ ସେଇଟାର ମୁଁ ଗୋଟେ ଏବେ ମାନେ ଯୋଉ ମୁଁ ଟ୍ୟୁସନ କରୁଥିଲି ସେତେବେଳେ ଗୋଟେ ପିଲାଟାର ଥିଲା ମାନେ ପ୍ରତିଦିତ ରଶ୍ମି ପ୍ରତି ସରିତ ରଶ୍ମି ପ୍ରତିଦିତ ରଶ୍ମି ମାନେ ମାନେ ଗୋଟେ ଟର୍ଚ ଲାଇଟେ ଧର ଗୋଟେ କାଚ ଗୋଟେ ମାନେ କାଚଟା ଅ ମାନେ କାଚ ବକ୍ସ ଭିତରେ ଗୋଟେ କାଠଟେ ଥୁଆଇଛି ସେ କାଠ ଉପରକୁ ଆମେ ଯଦ ଯୋଉ ଟର୍ଚ ଟା ମାରିବା ସେଇଟାକୁ ପ୍ରତିଦିତ ରଶ୍ମି କହିବା ସେଇ କାଠ ତାର ଯୋଉ ମାନେ କାଠଟାରୁ ତ ମାନେ ରଶ୍ମିଟା ତାର ପଛୁ ତା ପାର୍କ ତ ଦେଖା ଯିବନି ତାର ଯୋଉ ଯୋଉ ମାନେ ସେଇଟା ଅଦର ଯୋଉ ରାସ୍ତା ର ମାନେ ଯୋଉ ଲାଇଟ୍ ଟା ଯୋଉ ଇଏ ରୁ ଆସି ପ୍ରତିଦିତ ରଶ୍ମିଟା ଯୋଉ ମାନେ ଯୋଉଠୁ ପକେଇଛନ୍ତି ଯଦି ସେଇପଟେ ଯାଇପାରେ ନହେଲେ ତା ବାଁ ପଟେ ଯାଇପାରେ ତାର ଡାହାଣ ପଟେ ବି ଯାଇପାରେ ଆଉ ଯଦି ଆମେ ସେଇ ଜାଗାରେ ଗୋଟେ କାଚ ଟା ରଖିବା କାଚଟା ମାନେ ଯୋଉ ରିଫ୍ଲେକ୍ଟ୍ ଶୂନ୍ ଟା ହବ ସେଇଟାକୁ ଆମେ ପ୍ରତି ସରିତ ରଶ୍ମି କହିବା ତାପରେ ଯୋଉ ବିଜ୍ଞାନର ଯୋଉ ଏତେ ସବୁ ଭଲ ଭଲ ଜିନ୍ଷ ଆଲୋକ ଏବେ ତ ତାଙ୍କର ସବୁ ସ୍କୁଲ ଖୋଲିଲା ଆଲୋକ ଶାର୍ଷଣ ପଢା ହେଇନି ସେଗୁଡାକ ଯାହା ତାଙ୍କର ଫାଷ୍ଟ୍ ବିଷୟରେ ଥିଲା ଆଉ ତାଙ୍କ ବିଷୟ ପଢିଲା ବେଳେ ମତେ ବହୁତ ଭଲ ଲାଗିଲା କାରଣ ଆମେ ସେତେବେଳେ ମୁଁ ସେତେବେଳେ ଭାବିଥିଲି ଯେ ଆଗୁରୁ କେତେ ଭଲ ଥିଲା ଆଗୁରୁ ଆମେ ସେତେବେଳେ ଛୋଟ ଥିଲେ କହୁଥିଲେ କି ଏ ହେ ଯୋଉମାନେ ସବୁ ବଡ଼ ଅଛନ୍ତି ସେମାନେ ବହୁତ୍ ଭଲରେ ଅଛନ୍ତି ଆମେ କାସ୍ ବଡ ହେଇଯାଆନ୍ତେ କି ଏବେ ବଡ ଯୋଉ ମା ମାନେ ହେଇଗଲା ପରେ କହୁଥିଲେ ଆମେ ଛୋଟ ଯେତେବେଳେ ଥିଲେ ସେତେବେଳେ ବହୁତ ଭଲ ଥିଲା ମାନେ ଏମିତି ଯୋଉ କହୁଥିଲେ ସେତେବେଳେ ମାନେ ବଡ ହେଇ ସାରିଲା ପରେ ଯୋଉ କଷ୍ଟ ଦୁଃଖ ସେଇଟା। ଆମେ ଜାଣିିନଥିଲେ ଆଉ ସେତେବେଳେ ଛୋଟ ଥିଲେ ଯେହେତୁ ଆମେ କହି ଦେଉଥିଲେ ସେଇ ଯୋଗୁରୁ ଏବେ ଯୋଉ କିନ୍ତୁ ବିଜ୍ଞାନ ବିଷୟରେ ମାନେ ମତେ ମାନେ ଜାଣିବାର ବହୁତ୍ ଇଚ୍ଛା ଅଛି, ସେଇ ଯୋଗୁରୁ ମୁଁ ଟିକେ ବିଜ୍ଞାନ ବିଷୟରେ ଆଜି ତମୁକୁ ପଚାରିଦେଲି ଆଉ ହଉ ରଖୁଛି।
ଆପଣଙ୍କ ମାମା ବୋଧେ ଆପଣଙ୍କୁ ଡାକୁଛନ୍ତି ଆପଣ ଏବେ ଯାଆନ୍ତୁ ନହେଲେ ଯଦି କଥା ହବା କଥା ଆଉ ଗୋଟେ କଥା କଥା ହୁଅନ୍ତୁ ନହେଲେ କାଲି ସକାଳେ ଆସିକି ମୋ ମାମାଙ୍କ ସହିତ ଆଉ ମୋ ବାପାଙ୍କ ସହିତ ଯଦି ହବ କଥା ହେଇଯିବେ ନହେଲେ କଣ କରିବେ ନା କାଲି ବାରଟା ବେଳେ ଆସିକି ମୋ କଥା ହେବେ ଏବେ ରଖନ୍ତୁ।